ଆରେ ମୋର ତମ କଥା ମନେ ପଡିଲା ତ ଫୋନ କରିଦେଲି।
ଆଚ୍ଛା ମୋର ବି ତମ କଥା ମନେ ପଡୁଥିଲା କିନ୍ତୁ କଲ୍ କରିବି କରିବି କହୁଥିଲି ମୋର କାମରେ ବ୍ୟସ୍ତ ରହୁଛି ତ ସେଥିପାଇଁ କଲ୍ କରିପାରିଲିନି।
ଆଚ୍ଛା ଆଚ୍ଛା ଏବେ କଣ କରୁଛୁ ଭାଇ।
ଆରେ ମୁଁ ଏବେ ଜଷ୍ଟ ଖାଇକି ଉଠିଲି ପରା।
ଆଚ୍ଛା ଥା ମୁଁ ବି ତ ଖାଇକି ଉଠିଲି ଏବେ ବସିଛି ତମେ କଣ ଖାଇଲ ଭାଇ
ଆରେ ଆମ ଘରେ ଆଜି ଖାଦ୍ୟ ହେଇଥିଲା ଭାତ ଡାଲି ଛତୁ ତରକାରୀ ଏବଂ ଆଳୁ ଭଜା ଏବଂ ସକାଳର କଲରା ଭଜା ଟିକେ ଥିଲା ଅଳ୍ପ ଟିକେ ତାହା ହିଁ ଖାଇଲି। ଆଉ ତମେ କଣ ଖାଇଲ ଆଜି?
ଆଚ୍ଛା ତାହେଲେ ତ ତମେ ଆଜି ବଢିଆ ଡିନର କରିଛ?
ଆରେ ନାଇଁ ଭାଇ ସେମିତି କିଛି ନାଇଁ।
ଆଚ୍ଛା ମୁଁ ବି ସେଇ ଭାତ ଡାଲି ଆଉ ଚିକେନ ଖାଇଲି ପରା।
ଆରେ ବାଃ ଚିକେନ ମୁଁ ତ ବହୁତ ଦିନ ହେଲେ ଚିକେନ ଖାଇନି ପ୍ରାୟ ତିନି କି ଚାରି ମାସ ହବ। ତମେ ପ୍ରତିଦିନ ଚିକେନ ଖାଉଛ କି? ଆରେ ନା ଭଲ ଲାଗୁନି ପରା ମତେ। ସେଥିପାଇଁ ଚିକେନ ଆଉ ଖାଉନାହିଁ ମୁଁ।
ଆଚ୍ଛା ତାହେଲେ ଚିକେନ୍ ଟେଷ୍ଟ ଭଲ ଲାଗୁନି କି?
ହଁ ସେମିତି ହିଁ କିଛି। ଚିକେନ, ମାଛ ଏସବୁଗୁଡ଼ାକୁ ଛାଡ଼ି ଦେଇଛି। କେବଳ କେତେବେଳେ କେମିତି ଅଣ୍ଡା ଟିକି ହିଁ ଖାଏ। ତାହା ବି ସିଝା ଅଣ୍ଡା, ଭଜା ଅଣ୍ଡା ଭଲ ଲାଗେନାହିଁ। ତେଣୁ ସିଝା ଅଣ୍ଡା ଏଇ ମାଆଙ୍କୁ ଙ୍କୁ କୁହେ ସିଝା ଅଣ୍ଡାଇ କରି ଦିଅନ୍ତି। ସିଝା ଅଣ୍ଡାଇ ଖାଇଥାଏ।
ଆଚ୍ଛା ଆଚ୍ଛା ତାହେଲେ ତ ଭଲ କଥା କାହିଁକିନା ଏବେ ଡାକ୍ଟରମାନେ ବି କହୁଛନ୍ତି ଯେ ଚିକେନ ଏବଂ ମାଛ ଖାଇଲେ ଏ ହଁ ଚିକେନ ଏବଂ ମାଛ ଖାଇଲେ ଦେହ ପାଇଁ କ୍ଷତିକାରକ। ଆଉ ତମେ ଯୋଉ ପ୍ରକାର ଡାଏଟ୍ ଫଲୋ କରୁଛ ସେରା ଦେହ ହ ପାଇଁ ବି ଭଲ ଏବଂ ଆପଣଙ୍କର ଆଗାମୀ ସ୍ୱାସ୍ଥ୍ୟକୁ ଦେଖିବାକୁ ଗଲେ ବି ଭଲ।
ହଁ ସତ କଥା ହିଁ ଡକ୍ଟର ମାନେ ବି କହୁଛନ୍ତି। ମୁଁ ବି ଶୁଣିଥିଲି ଗୋଟେ ଚିକେନ ଖାଇଲେ ମାନେ ଗୋଡ ହାତ ବିନ୍ଧା ବାହାରିଥାଏ। ତେଣୁକରି ଆମ ଘରେ ବାପା ମା କେହି ବି ସେତେ ଚିକେନ ଖାଉନାହାନ୍ତି। ମାଛ ବି ସେତେ ହୁଏନି କାହିଁକି ନା ଯଦି ଘରେ ଯଦି ଛୁଆ ଯଦି କିଛି ଆମିଷ ହାମିଷ କିଛି ନ ଖାଇବେ ତ ବାପା ମା ମଧ୍ୟ ଟିକେ ଖାଇବାରେ ମନ ଉଣା କରନ୍ତି ନା?
ହଁ ଭାଇ ଏଇଟା ତ ଠିକ କହିଲ। କାହିଁକି ନା ପିଲାମାନଙ୍କ ମୋର ଅଧା ଜିଦ ପୂରଣରେ ତ ବାପା ମାଆଙ୍କର ସମୟ ଚାଲିଯାଏ। ଆଉ ଯଦି ପିଲାମାନେ ହିଁ ଚାହା ନ୍ତିନି ଖାଇବା ପାଇଁ ତାହେଲେ ବାପା ମା କାହିଁକି କରିବେ ସେଇଗୁଡା?
ହଁ ପିଲାମାନଙ୍କର ଖୁସିରେ ହିଁ ବାପା ମାଙ୍କର ଖୁସି ଆଜିକାଲି। ଏଇଟା ବି ସତ କଥା। ତେଣୁକରି ଆମ ଘରେ କଣ କହିଲେ ଭାଇ?
ଛତୁ ତରକାରୀ କରି ଥିଲେ ନା ଛତୁ ଭଜା?
ନା ନା ଆମ ଘରେ ଛତୁ ତରକାରୀ ହିଁ ହୁଏ। ଛତୁ ଭଜା ସେତେ ହୁଏନି। ଯେବେବି ଛତୁ ଆଣେ ଛତୁ ତରକାରୀ ହିଁ ହୋଇଥାଏ।
ଆଚ୍ଛା ଆଚ୍ଛା ଆଚ୍ଛା। ତାହେଲେ ଛତୁ ତରକାରୀ କେମିତି କଣ କରନ୍ତି? ଆପଣ କରନ୍ତି ନା ଆପଣଙ୍କ ମାଆ କରନ୍ତି?
ନାଇଁ ମତେ ତ ସେତେ ରୋଷେଇ ଆସେନି ମୁଁ ମାଙ୍କୁ ହିଁ ସାହାଯ୍ୟ କରିଥାଏ। ଆଜି ମାଙ୍କୁ ସାହାଯ୍ୟ କରିଲି ଛତୁ ତରକାରୀ କରିବାରେ।
ଆଚ୍ଛା ଆଚ୍ଛା ତାହେଲେ ପିଆଜ କଟାରୁ ନେଇକି ଅଦା, ରସୁଣ ଛେଚା ପର୍ଯ୍ୟନ୍ତ ତମେ ସାହାଯ୍ୟ କରିଦେଇଥାଅ ତାହେଲେ?
ହଁ ସାହାଯ୍ୟ ତ ନିଶ୍ଚୟ କରିବାକୁ ପଡିବ। କାହିଁକି ନା ମାଆଙ୍କର ବି ସ୍ୱାସ୍ଥ୍ୟବସ୍ଥା ଟିକେ ଭଲ ରହୁନି। ତେଣୁକରି ଖାଦ୍ୟ ପ୍ରସୁତି ମାଆ କରିଲା ବେଳେ ଟିକେ ସାହାଯ୍ୟ କରିଲେ ହିଁ ଭଲ ମାଆଙ୍କୁ।
ହଁ ହଁ। କାହିଁକି ନା ଯେତେ ବୟସ ବଢି ବଢି ଚାଲେ ସେ ସାହାଯ୍ୟ ହିଁ ଖୋଜନ୍ତି। ଆଉ ଯଦି ଆମେ ଥାାଇ ପାଖରେ ଥାଇକି ସାହାଯ୍ୟ କରିବାନି ତାହେଲେ ଏଇଟା ଠିକ କଥା ନୁହଁ।
ହଁ ଯେତେ ବୟସ ବଢି ବଢିଯାଏ ରୋଗ ବ୍ୟାଧି ମଧ୍ୟ ବଢି ବଢିଯାଏ ନା ବୟସ୍କ ଲୋକମାନଙ୍କର?
ହଁ ହଁ। ଆଉ ଭାଇ ହଁ ଆରେ ମୁଁ କହୁଥିଲି ଆଉ ଆମେ ଆଗକୁ କେବେ ବଣଭୋଜି ଟିକେ କରିବା କି?
ବଣଭୋଜି ହଁ ବଣଭୋଜି ମୋର ବି ଏମିତି ଗୋଟେ ପ୍ରୋଗ୍ରାମ ଥିଲା କରିବାରେ। କେବେ କରିବା ତମେ କହିଲେ ମୁଁ ରାଜି ଅଛି। ବାକି ପିଲାମାନଙ୍କୁ ପଚାରିବା, ସେମାନଙ୍କର ମତାମତ ନେବା। କେବେ କହୁଛନ୍ତି କଣ ତ ନିଶ୍ଚୟ କରିବା। ଏଥିରେ କିଛି ଅସୁବିଧା ନାହିଁ।
ହଁ ହଁ ଠିକ କଥା କହିଲ ଭାଇ। କାହିଁକି ନା ଏ ବ୍ୟସ୍ତବହୁଳ ଜୀବନରେ କିଏ କେବେ କାହାର କେଉଁଠି କାମ ଥିବ ଆମେ ଯଦି ସଡ଼ନ ଗୋଟେ ପ୍ଲାନ୍ ବନେଇଦବା ତାହେଲେ ତ ଠିକ ଉଚିତ କଥା ନୁହେଁ। ପ୍ରଥମେ ଆମେ ପିଲାମାନଙ୍କର ମତାମତ ନେବା ତା ପରେହିଁ କରିବା।
ହଁ କାରଣ କାହାର କେତେବେଳେ କାମ ଥାଉଛି। କେହି ଉପସ୍ଥିତି ରହିପାରିବେ କି ନାହିଁ ହଠାତ୍ ଯଦି କହିଦେବା ତ ସେମାନଙ୍କର ବି ମନ ଖରାପ ହବ। ଆମେ ଏକେଲା ଏକେଲା ଭୋ-ସେମାନେ ନିଜେ ହିଁ କହିବେ ତମେମାନେ ଏକେଲା ଏକେଲା ବଣଭୋଜି କରି ଖାଇ ପକେଇଲ ଆମତି ଡାକିଲନି। ହଠାତ୍ କହିଲେ ଆମେ ବିଜିରେ ଥିଲୁ ତେଣୁ ଆମେ ଉପସ୍ଥିତ ରହିପାରିଲୁନି। ସେମାନେ ବି କହିବେ ନା? ତେଣୁକରି ସମସ୍ତଙ୍କର ମ ତା ମତ ନବା। ନେବା ପରେ କିଏ କଣ କହୁଛନ୍ତି ଦେଖିବା। ସେ ଅନୁସାରେ ଗୋଟିଏ ତାରିଖ ଧାର୍ଯ୍ୟ କରିବା ତାପରେ ବଣଭୋଜି ଟିଏ କରିଲେ ଭଲ ହବ।
ଠିକ୍ ଠିକ୍ ତାହେଲେ ବଣଭୋଜିରେ କଣ କଣ କରିବା ଭାବୁଛ?
ବଣଭୋଜିରେ ତ ପ୍ରାୟ ପିଲା ପିଲାମାନେ ତ ଆମିଷ ଖାଉଛନ୍ତି। ଆମ ସାଙ୍ଗସାଥି ମାନଙ୍କ ମଧ୍ୟରେ ତେଣୁ ଚିକେନ ଟିକେ ମଟନ ଟିକେ ଏବଂ ମାଛ ଛଣା ଟିକେ ତାପରେ ଭାତ ଡାଲି ଯୋଉମାନେ ଆମିଷ ଖାଉନାହାନ୍ତି ନିରାମିଷ ବ୍ୟକ୍ତିମାନେ ସେମାନଙ୍କ ଭାଇ ଛତୁ ଟିକେ। ପନିର ଟିକେ ଆଉ। କଣ ଘାଣ୍ଟ ଟିକେ କରିଦେଲେ ଭଲ ହୁଅନ୍ତା ଆଉ ଚିପ୍ସ ଟିକେ।
ଠିକ ଅଛି ଠିକ ଅଛି ତାହେଲେ ତମେ ଆଜି ଯୋଉ ଛତୁ ଘର ପାଇଁ ଆଣିଲ? ସେ ଛତୁର ରେଟ୍ କେତେ ଅଛି ମାର୍କେଟ ରେ?
ଆରେ ମୁଁ ତ ଆଜି ଅଧ କିଲୋ ଛତୁ ଆଣିଲି ଆମ ଘରେ ତ ତିନି ଜଣ ଅଧ କିଲୋରେ ହେଇଯିବ ଛତୁ ତେଣୁ ଅଧ ଅଧ କେଜି ର ଦର ପ୍ରାୟ ଶହେ ତିରିଶ ଟଙ୍କା ମତେ ପଡିଲା।
ଆଚ୍ଛା ଆଚ୍ଛା ତାହେଲେ ଅଧ କିଲୋର ଦର ହଉଛି ଶହେ ତିରିଶ ଯଦି ତ କିଲୋଟିର ଦର ହଉଛି ଦୁଇଶହ ଷାଠିଏ ହେଲାଣି? ତାହେଲେ ଦୁଇଶହ ଷାଠିଏରେ ଯଦି ଆମେ ଛତୁ ତୁ ଆଣିବା ତାଠୁ ଭଲ ତ ଆମେ ଚିକେନ ଆଣିଦେବା କାହିଁକି ନା ଚିକେନ ର ଦର ତ ଦୁଇଶହ କୋଡିଏ ଟଙ୍କା ନା?
ହଁ ଏ ଏଇଟା ବି ଠିକ କଥା ଆଉ ଯୋଉମାନେ ଯଦି ଆମିଷ ଖାଉନାହାନ୍ତି ସେମାନଙ୍କ ପାଇଁ ତ ବାଧ୍ୟତା କରିବାକୁ ପଡିବ ନା।
ହଁ ଠିକ କଥା କହିଲ କାହିଁକି ନା। ଯେଉଁମାନଙ୍କର ଆସ୍ଥା ଧର୍ମ ଏବଂ ତାଙ୍କର ଯଦି ମନ ଯଦି ସ୍ଥିର ହୋଇଯାଇଛି ଆମିଷ ନ ଖାଇବା ପାଇଁ ତାହେଲେ ଆମେ ତାଙ୍କୁ ତ ବାଧ୍ୟ କରିପାରିବାନି ନା। ତ ଆମେ ତାଙ୍କ ପାଇଁ କରିବାକୁ ପଡିବ ହିଁ।
କରିବାକୁ ପଡ଼ିବ ହି ତେଣୁକରି ସେ ଟାଇମ ସେ ସମୟରେ ଛୋତୁ ଦର ଯେତିକି ଥିବ ପନିର ଦର ଯେତିକି ଥିବ ଆଉ ଏବଂ ଚିକେନ ମଟନ ଦର ଯାହା ଥିବ ସେ ଅନୁସାରେ ପିଲାଙ୍କ ମଧ୍ୟରେ ଚାନ୍ଦା ଭାଗ ବାନ୍ଟିକି ସେତିକି ଦର ହିସାବରେ ପକେଇଦବା କଣ ବୁଝ
ହଁ ହଁ ଠିକ କଥା କହିଲ କାହିଁକି ନା ଆଉ ଆମେମାନୋନ ତ ସ୍ପନସର କରିପାରିବା ନାହିଁ ସାଙ୍ଗସାଥି ମାନଙ୍କରୁ ଚାନ୍ଦା ମାଗିକି ହିଁ କରିବାଟା ଠିକ ହବ।
ହଁ ହଁ।
ଆଉ ତାହେଲେ ଛତୁ ଆଉ ପନିର୍ ପକୋଡ଼ା ବି କରିବା ନା ଖାଲି ଓନ୍ଲି ତରକାରୀ କରିଦେବା
ଆରେ ଛତୁ ପକୋଡା ପନିର ପକୋଡା କହିଲେ ବେଶୀ ଏମିତି ଅଧିକ ହେଇଯିବ ଟଙ୍କାରେ ତେଣୁକରି ତରକାରୀ ଏବଂ ଛତୁ ତରକାରୀ ଏବଂ ପନିର ଖୁର୍ମା କରିଦେଲେ ଠିକ ହବ। କାରଣ ପନିପରିବା ତବେ ଶସ୍ତା ଅଛି।
ଆଛା ଆଛା ତାହଲେ ରସ ହୁଁ ହ ତାହେଲେ ରୋଷେଇଆ ଆମେ ବାହାରୁ ଡକେଇବା ନା ଆମେ ନିଜେ ହିଁ ରୋଷେଇ କରିଦବା ଭାବୁଛ
ଅ ପ୍ରାୟତଃ ଯଦି ଷାଠିଏ ସତୁୁରୀ ପିଲା ହଉଛନ୍ତି ତ ବାହରୁ ହି ରୋଷେୟା ଡାକିଲେ ଭଲ ହବ କାରଣ ନିଜେ ଯଦି ରୋଷେଇ କରିବା ଷାଠିଏ ସତୁରି ପିଲାଙ୍କ ବା ରୋଷେଇ କରିପାରିବନି ତ
ହୁଁ ହୁଁ।
ଆ ରୋଷେଇଆ ଡାକିବା ମୁଁ ଜଣେ ଭଲ ରୋଷେଇ କୁ ଚିିନିଛି ବହୁତ ବଢ଼ିଆ ଟେଷ୍ଟ ରାନ୍ଧିଥାଏ। ଆମର ଦିଇଟା ଭୋଜିରେ ସିଏ ଆସିଥିଲେ ତମେ ବି ଆସିଥିଲ ପୁରା ଆମର ପୂର୍ବ ଭୋଜିରେ
ହଁ ହଁ ଭାଇ ମୁଁ ବି ଯାଇଥିଲି ତମ ପୂର୍ବ ଭୋଜିରେ ସେ ଭୋଜିଟାର ଯଉ ଏମିତି ମାନେ ସ୍ଵାଦ ଥିଲା କଣ ଆଉ କହିବି ପୁରା ପ୍ରଶଂସନୀୟ ଖାଦ୍ୟ ରୋଷେଇ ହେଇଥିଲା। ମାନେ ଭାତଠୁ ନେଇକି ତରକାରୀ ଯାଏଁ। କୋଉ କଣ ଆସି ରେ ବି ଅଭାବ ନାହି ସବୁ ବଢ଼ିଆ ଟେଷ୍ଟ ହେଇଥିଲା।
ହଁ ସେଇ ରୋଷେଇଆ ଆମ ବି ଡାକିବା ଅଧିକ ଟିକେ ଦୁଇଶ ଜିନିଷ ଅଧିକ ନେଉଛି କିନ୍ତୁ ବହୁତ ଭଲ ଜାଣିଥାଏ।
ହଁ ଭାଇ ଏଇ ଆଖପାଖ ଖଣ୍ଡମଣ୍ଡଳରେ ସେମିତିକା ଭୋଜି ମୁଁ ମୋ ଜନ୍ମ ହେଲାଠୁ ଖାଇନଥିଲି ତମର ଭୋଜିରେ ଯେଉଁ ପ୍ରକାର ସ୍ୱାଦ ଥିଲା ପୁରା ଆତ୍ମତୃପ୍ତି ହୋଇଗଲା।
ସତ କହୁଛ ନା କଣ?
ହଁ ଭାଇ ମୁଁ କାହିଁକି ମିଛ କହିବି ଆରେ ଏମିତି ଖାଦ୍ୟ ହୋଟେଲରେ ମାନେ ପାଞ୍ଚଶହ ଟଙ୍କା ଦେଲେ ବି ମିଳେନି ସେପରିକା ଖାଦ୍ୟ ଯେଉଁପରିକା ଖାଦ୍ୟ ତମ ଭୋଜିରେ ହୋଇଥିଲା।
ହଁ ଯୋଉମାନେ ଗେଷ୍ଟ ମାନ ବାହାରୁ ଆସିଥିଲେ ସେମାନେ ବି ପ୍ରଶଂସା କଲେ କହିଲେ ବହୁତ ଭଲ ରୋଷେଇ କରିଛି ରୋଷେଇ ଏବଂ ସେ ରୋଷେଇଆଙ୍କ ନମ୍ବର ମଧ୍ୟ ନେଲେ କାରଣ ବହୁତ ଭଲ ରୋଷେଇଆ ନା
ହଁ ହଁ ହଁ ଠିକ କହିଲ ଭାଇ କାହିଁକିନା ଯେଉଁ ପରିକା ରୋଷେଇ ହେଇଥିଲା ମୁଁ ବି ଚାହୁଁଥିଲି ସେ ରୋଷେଇଆାର ନମ୍ବର ନେବା ପାଇଁ କାହିଁକିନା ଆଗକୁ ଭବିଷ୍ୟତରେ ମୋର ବି କୌଣସି ଭୋଜି ହେଲେ ସେ ରୋଷେଇଆଙ୍କୁ ଡକେଇକି ରୋଷେଇ କରିକି ଯଦି ଖୁଆଇବି ମୋର ବି ଗେଷ୍ଟମାନୋନେ ମୋତେ ଭଲ କହିବେ ନା
ହଁ ସତ କଥାଏ ଏହା ବି ସତ କଥାଏ।
ହୁଁ କାରଣ ଗେଷ୍ଟ ମାନେ ତାଙ୍କର ମନ ଆଉ ଆତ୍ମା ଶାନ୍ତି ହିଁ ଗୋଟେ କାର୍ଯ୍ୟକ୍ରମର ସଫଳ ମଣ୍ଡନ କରିବା ପାଇଁ ଉଚିତ୍ କାହିଁକିନା ଯଦି ଗେଷ୍ଟମାନୋନେ ନିରାଶରେ ଯିବେ ତାହେଲେ ସେଇ କାର୍ଯ୍ୟକ୍ରମର କିଛି ଆଉ ଲାଭ ରହିବ ନାହିଁ।
ମୂଲ୍ୟ ରହିବ ନାହିଁ।
ହୁ ହୁ ତାହେଲେ ଆଉ କାଲି ସକାଳେ କ ଣ ଖାଇବ ବୋଲି ଭାବିଛ
କାଲି ସକାଳେ ତ ସକାଳେ ତ ସେତେ କିଛି ନାହିଁ ଜଳଖିଆ ଟିକେ କରିବା ପୁଣି ଖରା ବେଳକୁ ଖାଦ୍ୟ ଭେଣ୍ଡି ଟିକେ ଆଣିଛି ଏବଂ ପୋଟଳ ଟିକେ ଆଣିଛି ଭେଣ୍ଡି ଭଜା ଏବଂ କଟି ପୋଟଳ ତରକାରୀ ଏବଂ ଭାତ ଡାଲି
ଆଚ୍ଛା ଆଚ୍ଛା ଏଇଟା ତ ତାହେଲେ ବଢ଼ିଆ କମ୍ବିନେସନ୍ ଭାଇ। ଏଥିରେ ତ ପୁରା ଓଡିଶାର ମୁଖ୍ୟ ଖାଦ୍ୟ ପଖାଳ ସହିତ ଖାଇଲେ ଏହାର ଟେଷ୍ଟ ପୁରା ଦୁଇଗୁଣ ହେଇଯିବ।
ହଁ ମୁଁ ତ ପ୍ରାୟତଃ ଖରାବେେଳେ ପଖାଳ ହିଁ ଖାଇଥାଏ ପଖାଳ ପ୍ଲସ ଦହି ଦହି ଟିକେ ଆଉ ପିଆଜ କଣ କଟା ପିଆଜ ପ୍ଲସ୍ ଯାହା ତରକାରୀ ହେଇଥିବ। ଯାହା ତରକାରୀ ଖାଦ୍ୟ ମା ରାନ୍ଧି ଥିବେ। ତାହା ହିଁ ଖାଇଥାଏ।
ଆରେ ପଖାଳ ଖାଇବାକୁ ଦେହ ଦେହକୁ ଭଲ କାହିଁକି ନା ଅଧିକାଂଶ ଡାକ୍ତର ମାନଙ୍କ ପରାମର୍ଶ କରନ୍ତି ଯେ ଆମ ନିଜର ପେଟ ଥଣ୍ଡା ରଖିବା ପାଇଁ ଖରା ଦିନେ ପଖାଳ ସହିତ ଲାଇଟ୍ ଫୁଡ୍ ଖାଇଲେ ଦେହ ସୁ ତ ରହିବ ଏବଂ ଆମେ ବହୁତ ସମୟ ଯାଇ କାର୍ଯ୍ୟ କରିପାରିବା।
ହଁ ଏହା ବି ସତ କଥା।
ଆଚ୍ଛା ଆଚ୍ଛା
ହଉ ମୋର ଟିକେ ପଢାପଢି ଅଛି ତେଣୁ ପ୍ରାୟେ ସାଢେ ଦଶଟା ହେଲାଣି ତେଣୁ ମୁଁ ପଢାପଢି କରିବି ଟିକେ ଯାଉଛି। ତ ପୁଣି ରଖୁଛି ମୁଁ। କାଲି କଥା ହେବ ପୁଣି।
ଠିକ ଠିକ ଅଛି ଠିକ ଅଛି। ମୁଁ ବି ରହୁ ଭାଇ ମୋର ବି କାମ ଅ ଅଛି ମୁଁ ବି ରଖୁଛି।
ହଉ ଠିକ୍ ଅଛି ରହୁଛି।
ଠିକ ଅଛି।